କଆଁ
ଦେଇ ନମସ୍କାରେ।
ହଁ ନମସ୍କାର କଆଁ କରୁଚ?
ସେ ଏଇଠି ଅଛି ଗାଧେଇକି ଆସିଲେ ଆଉ।
ଖାଇନ? ଖାଇନ ତମେ?
ବରା ଚାଉକ ହୁକୁନି ଖାଇଥିଲା ଶାଶୁଆ ଟିକେ ଯିବାରି ତ ଆଉ ଟିକେ ପରେ ଭାତ ଖାଇକି ବାହାରିବୁ ଆଉ।
ଓହ ଆଜି ଯିବ ବାହାରି।
ହଁ ବା।
ହ
ନାଇଁ ମୁଁ ଯିବି ହାରି।
ହଁ।
ଗଲେ ଯାଇ ଖୁଦୁରୁକୁୁଣିକି ଆସିବି।
ତମ ବାବା ହାରଆ କଅଁ
ବାବା ଅଛନ୍ତି ବୋଉ ରୋଷେଇ କରୁଛି ବାହାରିବୁ ଆଉ। ମୋ ମାମୁଁ ଘର ବି ସେଇ ଗାଁ ବୋଉ ବି ଯିବ।
ଅହୋ ବାବା ଯିବେ ବଉ ଯିବେ।
ହଁ ବାବା ଯିବ ବୋଉ ବି ଯିବ।
ଦିଇ ଜଣ ଯିବେ ଆଉ।
ହୁଁ।
ଛାଡ଼ିି ଦେଇକି ଆସିବେ ନାଇକ କି।
ହଁ।
କେତେ ଦିନ ହେରେ ଯାଇଥିଲ?
ମସ୍
ହଁ ହଉ ଆଉ। ଆଉ ଆଜି ରୋଷେଇ କରିନି ଆଉ ଉପମା ହାରାରେ କଣ ଖାଇ ଦେଇକି ଶୋଇପଡିଥିଲି। ଯାଉଚି କରିବି ଏବେ। ଖାଇବାକୁ ଆସିବେ କି ନାଇ ଏ ଦୂର ବାଟ ଯେ
ହୁଁ।
ଡେରିକି ଖଥାଇଥିଲୁ ତ ଯାଉଚି କରିବି ଆଉ। ତମେ ଯାଇନଥିଲ
ହଁ କଣ୍ଟିଲ ନୀଳମାଧବ।
ହଁ ଯାଇଥିଲ ତାହେଲେ।
କଣ୍ ନୀଳ ମାଧ ଯାଇଥିଲ ଏ ବାହାଘର ପରେ ମାନେ ଏଇ ପାଖାପାଖି ଜାଗା ସବୁଆଡେ ବୁଲାବୁଲି ସରିଛି। କଣ୍ଟଲ ନୀଳମାଧବ ଯାଇଥିଲି ଭଟାରିକା ଯାଇଥିଲି। ବିଜିପୁର ସାଇ ମନ୍ଦିର ହଁ।
ମୋଟରେ ହଁ।
ଟି ବ୍ରିଜ୍ ଆଉ ସିଂହନାଥ ମନ୍ଦିର।
ଓହ ଏଗୁଡା ସବୁଲକି ଆସିଲଣି ହେଲେ।
ହଁ ଫତେଗଡ ରାମ ମନ୍ଦିର ବିଜିପୁର ସାଇ ମନ୍ଦିର।
ହଁ ଆମେ ଯାଇନୁ ପ୍ରତ୍ୟେକଟା ଆମ ଗାଁ ପାଖରେ ବି ଯାଇନୁ। କେତେ ଲୁୋକରି ଯାଉଛନ୍ତି ନାଇଁ କି।
ହୁଁ।
ମତେ ଗୋଟେ ପାର୍କ ନୋଉନାହାନ୍ତି ଏ ଗୋଟେ ଗୋଟେ ପାର୍କ ଯାଇଥିଲୁ। ନା ଯାଇନି ତୁ ଯାଇଥିଲୁ ଆଉ ତମେ ତ ଏଠି ସବୁ ଦେଖି ସାଇଲଣି ଆଉ ନା କି।
ହଁ।
ଖାଇସାଇଲେହେ ଏ କିଏ ପିଠା ସବୁ କରିକି ନବ?
ଆଜି ପିଠା କିଣିକି ନବୁନି କ ଯୋଉ କିଣିକି ନେଇଯିବୁ କରିବୁନି ଘରେ।
କିଣିକି ନେଇଯିବି ମିଠା ହେରିକା।
ମିଠା, ବରା, ଚପ, ସିଙ୍ଗଡା, ଛେନାପୋଡ, ରସଗୋଲା
ଆ କିଣିକି ନେଇଯିବ। ତମ ଦେଢୁଶର କଣ କରନ୍ତି?
ଦେଢଶର ସୋସାଇଟିରେ ଲେଖା ଲେଖି ଆ କରନ୍ତି ଆଉ।
ହଁ ହଁ ଆରେ ତାହେଲେ ମିଠା ମିଠା କିଣିକି ନେଇଯାଉ। ସୁବିଧା ଏ ପାଲ ଆଉ କିଏ କରିବ।
କରିବାକୁ ମେନ୍ କେହି ନାହାନ୍ତି। ବୋଉକୁ ସେତେ ଆସେନି ପିଠାପଣା।
ନାଇଁ ଆଉ ଜଣେ ଟିକେ ମିଶିଲେ ହୁଅନ୍ତା।
ହଁ ଖୁଡି ଅଛନ୍ତି। ବଡ ବୋଉ ଅଛନ୍ତି।
ଆଁ ସେମାନେ ମିଶିବେନି।
ହେଲେ ହଁ ସମସ୍ତେ ଆମର ମିଶିକି ଅଛୁ ଏକାଠି ସମ ସ୍ତେ ଲାଗିକି କରିଦେବେ କରିଥିଲୁ ବୋଉ କହିଲା କିଣିକି ନେଇଯିବାମ ସହଜ।
ହଁମ ହଁ ସବୁ ଥର କଣ ଆଉ ତିଆରି କରିକି ନବନା କଣ।
ନାଇଁ ଯେତେବେଳେ ଗଲେ ବରା କାକେରା ନିଅନ୍ତି ଆଗରୁ ବରା କାକେରା ମି
ହଁ ହଁ ମ ଏଇ ଘରେ ଯୋଡେ କରିଦେଲେ ଆଖିକି ଦିସିବ।
ହଁ ନା ଫାଷ୍ଟ ବର୍ଷଟା ଯୋଉ ବଣ୍ଟା ବଣ୍ଟି ହେଲା କରିକି ନିଆହୁଏ ଘରେ।
ଆଉ କଣକି ବାଣ୍ଟା ବାଣ୍ଟି ତ ଯେତେବେଳେ ଯିବୁ ବାଣ୍ଟ ବାଣ୍ଟି ହେବ ନା।
ହଁ।
ଆଉ କିଣିକି ନେଲେ କେତେ କୁଆଡେ କିଣି କି ନେଲେ କେତେ ବାଣ୍ଟିବ।
ହେଇୟା ପରା ଖାଇବାକୁ ତ ହବନି ବାଣ୍ଟା ହୋଉଚି।
ସେଇଆ। ନେଲେ ଯାହା ହୋଉ ଯାହା ହେଲେ ଉଁମ ଗୋଟେ ଦି ଘରେ ଦିଘର ଦୋଉଥିବନା?
ହଁ ଯେତିକି ଚଳୁଚୁ।
ହଁ ଯେମିତି ହେଲେ ଦବନା ନାଁ କି?
ହୁଁ।
ହଁ ଆ ଆଗ ଏଥର ପୁରି ଯଅ ତାପରେ ଯାହା।
ହଁ ମଁ ଆଗ ପୁରି।
ଆଗ ଠାକୁର ଦର୍ଶନ କରିକି ଆସ ତାପରେ ଯାହା। ନାଁଇ ଏଥର ଡୋରି ଲାଗିିବ।
ହଁ।
ଠାକୁରଙ୍କ ଡୋରି ଲାଗିବ ଯିବ ଦର୍ଶନ କରିକି ଆସିବ। ଭଲସେ ମାନେ ଆଗ ଠାକୁର ଦର୍ଶନ କରିବ ତାପରେ ଯିବ ସମୁଦ୍ର କୂଳ ଆଡେ।
ହଁ ରହିବୁ ଗଲେ ଦି ଦିନି ମ।
ହଁ ସେଇଠି ରହିବ ଆଉ।
ହଁ।
ହଁ ଏମତି ର ଦିଇ ଦିନି ରହିଯିବ। ସେଇଠି ତ ଅଭଢା ଖାଇବ।
ହଁ।
ହୁଁ ଘର ଏଠି ଭଡା ବା ହେଠି ମିଳୁଚି ନା କି?
ହଁମ।
ସେ ରୁମ ରେ ଅଛି ବୁଲାବୁଲି ହେଇକି ଆସିବ ଆଉ ଆରାମସେ।
ହୁଁ।
ଆର୍ମିରେ ଯିଏ ଅଫିସ୍ ଆଳୁ ନା କଣ?
ନାଇ ସେ ଅଫିସ୍ ରେ ଡ୍ୟୁଟି କରୁନାହାନ୍ତି ସେ ଏୟାରପୋର୍ଟ ରେ।
ଓହୋ ଏୟାରପୋର୍ଟ ହଉ ଆସନ୍ତୁ ଆଉ ନାଇ କି?
ହଁ ସେଠି ଗଲେ ମାର୍ଚ୍ଚରେ ମ ଆସିବ ଯାଇକି ଆଉ ଅକ୍ଟୋବରରେ।
ଓ ଅକ୍ଟୋବର ଆସିବ ଯାଇକି?
ହଁ।
ଅକ୍ଟୋବର ରେ ଆସିଲେ ତମେ ଯିବ ହାରି ଆଉ ନୁହଁ?
ଅକ୍ଟୋବର ରେ ଆସିଥିଲେ।
ହଁ।
ତାପରେ ସେଠୁ ଡି ମାର୍ଚ୍ଚ ରେ ଆସିବେ ପୁଣି ଅକ୍ଟୋବରରେ ଆସିବେ ଆଉ।
ଏଥିର ଆସିଲେ ଯିବ ହାରି?
ହଁ ହେନ୍ତି ଠିକ୍ ନାହିଁ ଦେଖିବା କଣ ହଉଚି।
ଓ ଠିକ ନାହିଁ। ତମେ ତ କହିଲେ ହେଲା ଆଉ ଜରିଆଣି।
ହେଁ ହେଁ ହେଁ। ହଉ ଆଉ ଆଉ କଣ ସବୁ ବୁଲିଚ?
ଆଉ ଏତିକି ଜାଗା ବୁଲିଚି ଆଉ ଆଗରୁ ଟିଉସନ ଟାଇମ ରେ ଯାଇଥିଲୁ କାଳି ଯାଇ। ନାରାୟଣୀ ହଁ ନାରାୟଣୀ କାଳିଜାଇ ଭଗବତୀ ସିଦ୍ଧ ଭୈରବୀ ତାରାତାରିଣୀ।
କାଳିଜାଇ ଡଙ୍ଗାରେ ନା ଏ ଯୋଉ ଡଙ୍ଗାର ନା ଏଇ ଯ ବ୍ କଣ କୁ ହେରା? ଲଞ୍ଚ ବୋଡ଼ ଆଉ ସେଥିରେ ବସିକି ଯାଇ ଡର ଲାଗୁନି?
ନାଇଁ।
ଅ ହ ଡଙ୍ଗାରେ। ମୁଁ ଯାଇଚି ସବୁଆଡେ ମୁଁ ଯାଇନି ସବୁଆଡେ ଯାଇଚି କାଳୀଯଜାଇ ଯାଇନି। କାଳିଜାଇ ପଟେ ଯାଇନି।
କାଲି ଯାଇ ଯାଅ ଦେଖିକି ଆସିବ ଏବେ ବଢିଆ ହେଇଗଲାଣି ଜାଗାଟା ମହାମାୟୀ ଦେଖିନି ଗଞ୍ଜାମ ପଟେ ବା?
ହଁ ହଁ ହଁ ସେପଟୁ ମୁଁ ବି ଯାଇନି ମୋ ବୋଉ ଯାଇଥିଲା।
ହୁଁ।
ବୋଉ ଯାଇଥିଲା ସେପଟେ। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
କଣ
ସମସ୍ତେ ଭଲ ଅଛନ୍ତି ଆଉ।
ହଁ ସମସ୍ତଙ୍କ ଦେହପା ଭଲ ଅଛି।
ଆଉ ତମ ବୋଉ ହେଲେ କାକାରା ପିଠା ତାଙ୍କୁ କରି ଆସେନି? ବ କାକେରା ମଣ୍ଡା ଆସିଛି ତ। ହଁ ଯେତେଳେ ଯାହା ଇଛା ନୁହେକି କିଣିକି ନେଇଗଲେ ସୁବିଧା ହେଣେ। ହଁ ଆଉ ତମ ଯାରକଣ ଛୁଆ ଗୋଟେ ଛୋଟ ଛୁଆଟେ କଣ?
ଝିଅଟେ
ଛୋଟ ବର୍ଷକରନା
ଦେଢ଼ ବର୍ଷର
ଆ ହୋ ହଁ ଭଲ ଏଇନେ ମଜା ହଉଥିବ।
ହଁ।
ଛୋଟ ଛୁଆ ହେଇନୁ ଚାଲୁଛି ବୁଲୁଛି ଖେଳୁଛି ତାକୁ ଧରିକି ବି ଟାଇମ୍ ସ୍ପେଣ୍ଡ ହେଇଯାଉଛି ତାକୁ ତାନା ଡୁଡି।
ଓହୋ ଟାଇମ ପାସ୍ ହେଇଯାଉଛି ଆଉ।
ହଁ ତାର ଲାଗି ଘରେ ଟାଇମ ସ୍ପେଣ୍ଡ ହେଇଯାଉଛି ନହେଲେ ବସି ବସି ବିରକ୍ତ ଲାଗନ୍ତା।
ହଁ ହଁ ଏଇ ଭୁବନେଶ୍ଵର ଆସ ପାର୍କ ଆଡେ ବୁଲା ବୁଲିି
ହୁଁ ନାଇଁ ବାହାଘର ପରଠୁ ଆଉ ଭୁବନେଶ୍ୱର ଯାଇନି। କଟକ ଯାଇଛି କଟକ ଯୋଉ ଯାଇଥିଲି
ଖଣ୍ଡଗିରି
ଖଣ୍ଡଗିରି ମହୋତ୍ସବ ହଉଥିଲା ବା ଜାନୁଆରୀରେ।
ହଁ ହଁ ଆମେ ଯାଇୁଥିଲୁ ବୁଲିବାକୁ।
ହୁଁ ଖଣ୍ଡଗିରିରେ ମହୋତ୍ସବ। ମୁଁ ଏ ବାହା ହେଇନଥିଲି ଥରେ ଅପା ହଟି ଯାଇଥିଲି ଦେଖି। କଟକ ବାଲିଯାତ୍ରା ଯେମିତି ଗହଳି ଖଣ୍ଡଗିରି ମହୋତ୍ସବ ହେମିତି।
ହଁ ହଁ ହଁ।
ପ୍ରବଳ ଭିଡା।
ହୁଁ।
ମାଗରୁ ବି ହେଇ ପଢିଲା ଟାଇମ ରେ ତ ଯାଇଥିଲୁ ଖଣ୍ଡଗିରି, ଉଦୟଗିରି ଧଉଳି ଯାଇନି।
ଦଉଳି ଯାଇନ?
ନାଇଁ ଧଉଳି ଯାଇନି ଖଣ୍ଡଗିରି କୁ ଉଦୟଗିରି ଯାଇଛି ବରୁଣେଇ ଯାଇଛି।
ଧଉଳି ଟା ଭଲ ଜାଗା ଟା ଯେ
ଧଉଳି ଟା ବଢିଆ ଧଉଳି ସ୍ତୂପ ବଢ଼ିଆ ଜାଗା ଟେ।
ଧଉଳି ରେ ଫଟୋ ଫଟ ଉଠେଇ ଆକୁ ବଢିଆ। ସେଇଠି କି ଖାଲି ଫଟୋ ଫଟୋ ଉଠେଇ ବାକୁ ବଢିଆ। ବଢିଆ ଫଟୋ ଆସିଛି, ହଁ। ଧଉଳି ଟା ଯାଇଥିଲୁ ଆମେ। ହୁଁ ହୁଁ ଆମେ ଯାଇ
ଦିଲ୍ଲୀ ତାଜମହଲ ଥାଉ ହାଡେ
ହଁ ଧଉଳି ଯାଇଥିଲୁ।
ହୁଁ।
ଆଉ ସେଇଠି
ଆଉ ଭୁବନେଶ୍ଵରରେ ପ୍ରବଳ ଜାଗା ବୁଲାବୁଲି ଅଛ ବୁଲାବୁଲି କର ଭୁବନେଶ୍ୱର
ହଁ ସେଆଡେ ଯାଇଚି କେତେଥର ବହୁଥର ଯାଇଚି।
ଆଉ ତାପରେ ପ୍ଲାନେଟୋରିୟମ ମ୍ୟୁଜିୟମ୍ କେତେ ଗୁଡେ ସାଇନ୍ସ ପାର୍କ
ସେଇ ଛୁଆ ସବୁ ଯାଇଥିଲେ ମୁଁ ଯାଇନି।
ହୁଁ ପ୍ଲାନେଟୋରିୟମ ଟା ବଢିଆଟେ।
ହୁଁ ଏମାନେ ସବୁ ଯାଇଥିଲେ ଛୁଆ ସବୁ। ମୁଁ ଯାଇନି, ନା।
ଭଟ୍ଟାରିକାଟା ବି ବଢିଆ ମନ୍ଦିରଟେ ବର୍ଷ ବର୍ଷା ଦିନେ ନୁହଁ ଏଇ ଶୀତ ଦିନେ ଯିବ ଖରାଦିନେ ଯିବ। ବର୍ଷା ଦିନେ ପାଣି ମାଡି ଆସୁଛି ଠାକୁର ପା ବୁଡିକି ରହୁଛନ୍ତି।
ଓହୋଃ, ତାହେଲେ ବର୍ଷା ଦିନେ ନୁହେଁ?
ନାଇଁ ବର୍ଷା ଦିନେ ଯାଇ ହବନି।
ଏଇ ଶୀତଦିନେ ଖରାଦିନେ।
ଶୀତଦିନେ ଖରାଦିନେ।
ହଁ।
ବର୍ଷା ଟିକେ ନଈ ବଢି ଆସିଲା ମାନେ ମନ୍ଦିର ପୁରା ଅଧା ବୁଡ଼ିକି ରହୁଛନ୍ତି ସେ ଭିତରେ କେମିତି ପୂଜାରୀ ପୂଜା କରୁଛନ୍ତି କେଜାଣି।
ଓହୋଃ। ବର୍ଷା ହେଲା ମାନେ
ବହୁତ ହଇରାଣ କରୁଛନ୍ତି ପୂଜା କରିବାକୁ ମୁଁ ଯାଇଥିଲି ଯେ ତାଙ୍କୁ ପଚାରୁଥିଲି ଭାଇନାଙ୍କୁ
ସେଠି?
ହଁ, କହିଲେ ବର୍ଷା ଦିନ ହେଲେ ଆମକୁ କାଳ ଆସିଲା।
ତମ ବାବୁ କୋଉ ଏରିଆରେ କୋଉଠି ରହୁଛନ୍ତି ଜାଣିକି ଡ୍ୟୁଟି କରୁ ଓ ବାଙ୍ଗାଲୋରରେ ଯାଇକି
ହଁ।
ବାଙ୍ଗଲୋର।
ତାଙ୍କର ଟ୍ରାନ୍ସଫର ଯଦି ହବ ଫ୍ୟୁଚରରେ ଭୁବନେଶ୍ଵରରେ ଏୟାରପୋର୍ଟ ହେଇପାରେ। ନହେଲେ ପାରାଦ୍ଵୀପ ବନ୍ଦର।
ଏମିତି ଆଉ।
ହୁଁ।
ସେଠି, ସେଇଠି କେତେ ବର୍ଷ ହେଲା ଅଛନ୍ତି?
ସେଠି ଏବେ ତିନି ବର୍ଷ ହେଇଗଲା ସାଢେ ତିନି ବର୍ଷ ହେଇଗଲା ଚାରି ବର୍ଷ ହେଲେ ପୋଷ୍ଟିଂ ପୁଣି ଚେଞ୍ଜ ହବ।
ହଁ ହଁ।
ଆଗ ଥିଲେ ମୁମ୍ବାଇରେ, ମୁମ୍ବାଇରୁ ବାଙ୍ଗଲୋର।
ହୁଁ।
ଏବେ ତାପରେ ନେକ୍ସଟ କୋଉଠିକି ହବ ମୁଁ ଜାଣିନି ଆଉ। ଦିଲ୍ଲୀ ହେଇପାରେ କହୁଛନ୍ତି, ହୁଁ।
ହଉ ଦିଲ୍ଲୀ ହଁ ସେମିତି କଣ ଠିକ୍ ଅଛି କୋଉଠି କଣ ନା କି।
ଦିଲ୍ଲୀ ହେଇପାରେ, ହାଇଦ୍ରାବାଦ ହେଇପାରେ, ଗୋଆ ହେଇପାରେ ସେମିତି କହି ହବନି।
ଓ-ଓହୋ। ଆଉ ଗୋଟେ ଜାଗାରେ ନୁହେଁ, ନାଇଁ କି? ସେଇଠି ତିନି ବର୍ଷ ଏଇଠି ଚାରି ବର୍ଷ।